ମ୍ୟାଡ଼ାମ ଆପଣ କଣ କରୁଛନ୍ତି ଏବେ ଆଜ୍ଞା ମ୍ୟାଡ଼ାମ କଣ କରୁଛନ୍ତି ଏବେ ଆପଣ?
କିଛି ନାହିଁ ବସିଛି ଆପଣ?
ମୁ ତ ଏବେ ଟିକେ ବାହାରକୁ ବୁଲାବୁଲି କରିତେ ଆସିଛି ଯହା ଟିକେ ଭଲ ଲାଗିଥିଲା ହେଇଥିଲା ତ ସେଥିପାଇଁ। ଆପଣ ସକାଳୁ ଉଠିକି କଣ କରିଥାନ୍ତି। ମାନେ ଆପଣ କଣ କରି
ସକାଳୁ ଉଠିଲି ଫାଷ୍ଟ ଦୁଆର ଦେଲି ଦୁଆର ଘ ଦୁଆର ଘର ଆଜି ଓଳେଇନି ବାଓଳେଇଲେ। ତ ତାପରେ ସକାଳୁ ଉଠିକି, କାଲି ରାତିରେ ତ ଲାଇନ ନଥିଲା।
ଆଜ୍ଞା।
ତ କିଛି ଲେଖିନଥିଲି ଲେଖିନଥିଲି ପଢ଼ିନଥିଲି ତ ସକାଳେ ଉଠି ଫାଷ୍ଟ ଉଠିକି ଦଳିକି ବସି ପଢିଲି।
ଆଜ୍ଞା।
ସାଢେ ସାତଟା ସାଢେ ସାତଟା ପର୍ଯ୍ୟନ୍ତ। ତାପରେ ତାପରେ ସବୁ କାମ ସାରିକି କଲେଜ ଗଲି ଆଉ। ତାପରେ କଲେଜ ରୁ ଆସିଲି ସାଢେ ଗୋଟେ। ସାଢେ ଗୋଟେ ରେ ଆସ ଆସିକି ଭୋକ ମାନେ ଗୋଟେ ଜୋର ଭୋକ ଆଜି
ଆଜ୍ଞା ଆପଣ ଖାଇ
ଜରେ ବି ଘରେ ମନା କରିଛନ୍ତି ନା, ଖାଇକି ଯାଇଥିଲି ଯେ ହେ ଭୋକ ମତେ ଟିକେ ଅଧିକ ଭୋକ ହୁଏ।
ଆଜ୍ଞା।
ତ ଆଉ ସେଠି ଖାଇବାକୁ ତ ମନା କରିଛନ୍ତି ମାନେ କାଲି ଖାଇ ଦେଇଥିଲି ନା, ପୁରୀ ଖାଇ ଦେଇଥିଲି ପୁରୀ କୁ ସିଙ୍ଗଡା ତ କାଲି ଗ୍ୟାସ୍ ବାହାରିପଡ଼ିଲା ରା ରାତିରେ।
ଆଜ୍ଞା।
ତ ସେଥିପାଇଁ କିଛି ଖାଇଲିନି, ଘରେ ମନା କରିଛନ୍ତି ଖାଇବୁନି।
ଆଜ୍ଞା।
ତ କିଛି ମାନେ କ୍ୟାଣ୍ଟିନ ରେ ତ ସବୁ ତେଲଭାଜି ଜିନିଷ ନା। ସେମିତି ଦହିବରା ଥିଲେ ଖାଇଥାନ୍ତି। ଦହିବରା ମାନ ସେ ଯୋଉ
ଆଜ୍ଞା।
ବେପାର ବାଣ୍ଟ ଆଜି ନଥିଲା ତ ତ ଘରକୁ ଆସି ଖାଇଲା ବେଳେ ଭୋ ଭୋକ ପୂରା ପ୍ରବଳ।
ଆଜ୍ଞା ମୁଁ ତ ଆଜି ସକାଳେ ଉଠିକି
ଅ ପୋଟଳ ତରକାରୀ ଭାତ ଆଉ ହଉଛି ଭଜା ହେଇଥିଲା।
ଆଜ୍ଞା।
ଆଉ ହଉଛି ଟମାଟୋ ଟମାଟ ତତା ହେଇଥିଲା।
ଆଜ୍ଞା ଆ ଟମାଟୋ ତରକାରୀ ମାନେ କେମିତି କଣ ହୁଏ ଆପଣ କହିପାରିବେ?
ମ ତରକାରୀ
ଆଜ୍ଞା।
ନା ଟମାଟୋକୁ ତେଲରେ ଯୋଉ ଫ୍ରାଏ କରନ୍ତିନି, ସେଇ ଟମାଟୋ ଫ୍ରାଏ ମତେ ଭଲ ଲାଗେ ନା। ହଁ ହଁ ହଁ ତ ସେଇଟା। ଆଉ ହଉଛି ଶାଗ, ସୁଜନ ଶାଗ କୁ ଯାଇ ଦେଇ ଯାଇ ପକେଇ କରିଥିଲେ। ଆଉ ଟମାଟୋ ଖଟା ହେଇଥିଲା ହଁ ଆମ ବାଇ ଆଜି ସୁଜନା ଶାଗ ଅଛି ମୁଗୁନା ଶାଗ ଅଛି।
ତ ୟାଡେ ଟିକେ ସୁଜୁନା ଶାଗଟା କମ ଅଛି।
ଆମ ଆମ ବାଇରେ ବିଭିନ୍ନ ପ୍ରକାର ଶାଗ ଅଛି।
ଆଜ୍ଞା। ଏ ଯୋଉ ଗୋଟେ ମାଟି ରେ ଆଜ୍ଞା ଛୋଟ ଛୋଟ ଏଇ ଯୋଉ ଶାଗ ହୁଏ ଆପଣ ଆଡେ ଅଛି?
କି ଶାଗ?
ଏ ଯୋଉ କଣ ଶାଗ ଟା ମୋର ତ ମନ ନାହିଁ। ଆଉ ଗୋଟେ ଶାଗଟେ ଅଛି ଆପଣଙ୍କ ଆଡେ ଅଛି କି?
ମାନେ କେତେ ପ୍ରକାର ଶାଗ ତ ଅଛି କୋଉ ସାଗର ନାଁଟା କହିଲେ ମୁଁ କହିବି।
ଶାଗ ନାଟା ତ ମାନେ କଣ ହେଟା ଗୋଟେ ମାନେ ଅଧା ଅଧା ହୁଏ ଆ ସୁନ ଶୁନିଆ ସାଗ ନୁହେଁ ତ ଆଉ ଗୋଟେ ସାଗ।
ଆଉ ହଉଛି ନିଲଜି କୋସଳା।
ହଁ କୋଶୋଳା ଶାଗ ବୋଧେ।
ସେମିତି କେଏଇଆଣି ମାନେ ଆମ ବାାଇରେ କିଛି ପ୍ରକାର ଶାଗ ଲଗା ହେଇଛି।
ଆଜ୍ଞା ମୁଁ ତ ଆଜି ସକାଳୁ ଉଠି ଫାଷ୍ଟେ ଧାନ ଧାପଡ କରିକି ଫାଷ୍ଟ ଆଇଲିି ଚାରିଟା ବେୁଳୁ ଛଅଟା ଯାଏ।
ଏଁ ତାପରେ ତ ଟିକେ ବଜାର ଆଡେ ଯାଇଥିଲି ବ୍ରଶ କରିକି ତ ଜଳିଖିଆ ଟିକେ ଖାଇଲି ତାପଟେ ଚୁଟି ଟା ମୋର ବହୁତ ହେଇଥିଲା ବୋଲି ଚୁଟି ଟା କାଟିିକି ଆଇଲି।
ହୁଁ।
ତାପରେ ଆଜି ଯେହେତୁ ବାର ଥିଲା ତ ଆଇଁଷ ବି ଧରିକି ଆଇିଲି ଆମ ଘରେ କାମ କରୁ ସେ ଆମର ଗୋଟେ ନୂଆ ଘର କାମ କରୁଛନ୍ତି ତ
ହୁଁ।
ଆଇଁଷ ବି ଧରିକି ଆଇଲି ସିଏ ବି ଖାଇଲେ ତାପରେ ଗାଧେଇକି ଖାଇକି ବସିଥିଲି ଘରେ।
ହୁଁ।
ତାପରେ ତ ଚାରିଟା ବେଳିଆ ଦେହଟା ଟିକେ ଭଲ ଲାଗୁନି ବୋଲି ଖେଳ୍ତେ ବି ଏବେ ଯାଇପାରୁନୁ ଆମେ। ଏାଇଁ ନା ମେଘ ଟିକେ ହଉଛି ବୋଲି ସେଥିପାଇଁ ଆସିଛି ଟିକେ ବାହାର ଆଡେ ବୁଲତେ୍।
ଆପଣ କୋଉ ବଜା ସବୁ କରି ଆଣିଛନ୍ତି?
ଏକା ଆସିଛୁନା ସାଙ୍ଗ ଛୁଆରା ଆସିଚନ୍ତି?
ମାନେ ସାଙ୍ଗ ହେଇକି ତ ଆସୁଛନ୍ତି କିରଣ
ଆଜ୍ଞା।
ଏ ସାଙ୍ଗ ହେଇକି ଦି ତିନି ଜଣ ମାନେ ସାଙ୍ଗ ଛୁଆ। ଆସୁଚୁ ଏବେ ଆଏ ବୁଲତେ୍ ଏ ରାସ୍ତା ଆଡେ।
ଆଜ୍ଞା ନା ଆପଣ ତାସ ଖେଳି ଜାଣିଚକି?
ଏ ନା। ମୁଁ ତେ ଆସିନି ନା।
ହେଁ କେତେବେଳେ କେବେ ଖେଳିଥିବେ ତାସ୍?
ମାନେ ଚୋର ମାନେ କଣ କୁହନି ମୁଁ ହାରିଯାଏ ବୋଲି ଖେଳେନି।
ଏମାନେ ହାରିଯାନ୍ତି୍ ବୋଲି ଖେଳନ୍ତିନି ମାନେ ଘର ଲୋକଙ୍କ ସହ ଖେଳନ୍ତି ନା ନା ସାଙ୍ଗମାନଙ୍କ ସହ?
ସାଙ୍ଗ ମାନଙ୍କ ସହିତ ଖେଳେନି ମୋ ଭାଇ ହେରିକା ଭାଇ ଭଉଣୀ ସବୁ ଖେଳୁନା ତ ହଉଛି ମତେ ମୁଁ ତ ଖେଳି ଆସେନି ପ୍ଲସ ମୁଁ ହାରିିବି ଯାଏ ମାନେ ଆଉ କୁହନ୍ତି ସେ ହାରିଲେ ନାକ ଘସିବ ତଳେ ତା ନାଇଁ ତ ବିଧା ଖାଇବ ସେଥିପାଇଁ ମୁଁ ସେଥିପାଇଁ ମୁଁ ଖେଳେନି।
କେବେ ହାରିକି ନାକ ଘସିଛନ୍ତି?
ହଁ ହଁ ସେଥିପାଇଁ ମୁଁ ଖେଳେନି।
ଏମିତି କେତେ ଥର?
ମାନେ କହିବେ ପାଞ୍ଚ ଥର ନାକ ଘସିଵ ନେଇ ମାନେ ଏପଟ ସେପଟ କରି ପାଞ୍ଚ ଥର।
ଆଜ୍ଞା ଆ ସେଇଥିପାଇଁ ଆପଣ ଆପଣ କେବେ ଆପଣ ଭାଇକି ହରେଇକି, କେବେ ନାକ ଘସା କରେଇଛନ୍ତି?
ମୁଁ ତ ନିଜେ ହାରିଯାଏ, ତାକୁ ହରେଇବି କଣ।
ଆଜ୍ଞା ମାନେ ଆଜ୍ଞା କେତେ ଜଣ ଖେଳନ୍ତି, ଦି ଜଣ ନା ଚାରି ପାଞ୍ଚ ଜଣ?
ବୋହୂ ଚୋରି ଖେଳ ଖେଳୁ, ମାନେ ପାଞ୍ଚ ଛଅ ଜଣ ପଖାପାଖି ଆଉ ହୁଁ।
ବାଡ଼ିରେ ମାନେ ଯୋଉ ଘର ପାଖେ ଯୋଉ ବାଡ଼ି ଥାଏ, କିଛି ଚାଷ କରନ୍ତି ଆପଣ? ହ୍ୟାଲୋ ଆ ଘର ପାଖେ ଯୋଉ ବାଡି ଥାଏ ଆପଣ କିଛି ଚାଷବାସ କରନ୍ତି?
ବାଡି ମାନେ ଯୋଉ
ଏ ମାନେ ଯୋଉ ବିଲାତି, ବାଇଗଣ ଚାଷ, ଏ ଭେଣ୍ଡି ଚାଷ ଏ ସବୁ ଗଛ ଲଗାନ୍ତି?
ହଁ- ହଁ ଏଇରା ବି ଲଗା ବି ହେଇଛି ନା ଆମର ଏବେ ବି।
ଏବେ ବି ଲଗା ହେଇଚି, ଏବେ ତ ବର୍ଷେ ଦିନ ଆଇଲାଣି, ଏବେ ବଢିଆ ହବ ସେ ଯୋଉ ଚାଷ ସବୁ।
ହଁ ଆମର ବାଇଗଣ ତଳେ ବି ପଡିଛି ଆହୁରି ମାନେ, ବାପା କହିଛନ୍ତିି ବିଲ୍ ମାନେ ବିଲ ହୁଡା ଚାରିପଟେ ହିଁ ଲଗେଇଆକୁ।
ଆଜ୍ଞା।
ତ ଆମର ବାଇଗଣ ଗଛ ଲାଗି ଚି ନା- ନା ଆମ ଘରେ ଲାଗିଛି ନା, ମାନେ ଆମ ବଗି ବଗିଚା ବୋଇଲେ ପାଚିରି ଦିଆହେଇଛି, ସେଇଠି ଲଗା ହେଇଛି ଆମ ଘର କିନ୍ତୁ ଏରା ତଳି ପକେଇଛନ୍ତି ମାନେ ବାହାର ମାନେ ଯୋଉ ମାନେ ବିଲ ମାନଙ୍କ ଲଗେଇଲେ, ତ ଯିଏ ଆସିବ ସେ ନେଇ ମାନେ ପୋଡ଼ି ଖାଇପାରିବ, ତ ଅନ୍ୟ ଜଣଙ୍କୁ ଲଗାନ୍ତି ଆଉ।
ଆଜ୍ଞା ଆପଣ ପୋଡି କି କେବେ ଖାଇଛନ୍ତି, ସେ ସବୁ ଜିନିଷ?
ଆଜ୍ଞା।
ଏ କଣ କଣ ଲାଗିଛି ଆପଣଙ୍କ ବାଡିରେ?
ଉଁ ବାଇଗଣ ଲାଗିଛି, ଶାଗ ଆଉ ତିନି ଚାରି ପ୍ରକାର ଶାଗ ଲାଗିଛି। କୁନ୍ଦୁରି ଗଛ ଲାଗିଚି, ଆଉ ଆଉ କଣ ଲାଗିଚି
ଏ କୁନ୍ଦୁରି କେବେ ଖାଇଛନ୍ତି, କୁନ୍ଦୁରି ମାନେ କେମିତି କଣ ଲାଗେ କହି ପାରିବେ?
ଭଲ ଲାଗେନି ମତେ ନା।
ମାନେ ଭଜାଭଜି ତ କଲେ କୁନ୍ଦୁରିଟା ବି ତ ଭଲ ଲାଗେ, ଆପଣଙ୍କୁୁ କେମିତି ଭଲ ଲାଗେନି କେଜାଣି? ଆଜ୍ଞ ଆଉ କଣ ଲାଗଛି ଆଜ୍ଞା?
ନା ମତେ ଭଲ ଲାଗେନି।
ଆଜ୍ଞା ଆପଣ ଆଡ଼େ
ଆଉ କଣ ଲାଗିଚି? ଆଜ୍ଞା। ଆ ହାଲୋ।